ଡ଼ମ୍ ଗୁଡ଼ା।
ଗୁଡ ଆଫ୍ଟରନୁନ୍ ଗୁଡ ଆଫ୍ଟରନୁନ୍ କୁହନି କୁହ ଶୁଭ ଅପରାହ୍ନ।
ସୁୁଭ ଅପରାହ୍ନ ହେ
ହଁ ଆଉ କଣ ଖବର ତମର ସବୁ।
ନାଇଁ ମ୍ୟାଡ଼ାମ ଏ କଣ ଗରମରେ ଏଟା ଦେହ କ ହେଇ ଯାଉଛି। ତାପରେ କୁଆଡେ ଯାଇ ହଉନି ଏଇଆ। ଖରା ବହୁତ ହେଉଛେ ଏଠି।
ହଁ ପରା ପ୍ରବଳ ଖରା ଗରମ କୁଆଡେ ମାନେ ଏଇ ଯୋଉ ରଜ ଟା ପୁରା ଆମର ଲସ୍ ହେଇଯିବ ଏଇ ଯୋଉ ଖରା ଗରମ ରେ। କୁଆଡେ ଯାଇ ଆସି ପାରିବନି କିଛି ନାଇଁ। ତମର ସବୁ କଣ ରଜ ପ୍ଲାନିଂ କଣ ସବୁ କରଛ ରଜରେ କୁଆଡେ ବୁଲାବୁଲି କଣ କୁଆଡେ ଯିବ କଣ?
ରଜରେ ଅଛି ମନ୍ଦିର ଯିବାର ଅଛି ଆ କେତିକେ ଖରା ଯାଇ ହଉନାହିଁ ଆଉ କଣ କରିବି।
ଖରା ପାଇଁ ବି କେମିତି ଯିବ ଠିକ କଥା। ଯିବ ଯଦି ମାନେ ଏଇଠି ଅ ଚାରିଟା ବେଳେ ଆରାମସେ ବାହାରିକି ଗଲେ ଯାଇପାରିବ। ଯାଇକି ବୁଲାବୁଲି କରିକି ଆସପାର ତାପରେ ଚାରିଟା ବୁଳୁକୁ ବି ଯୋଉ ବର୍ଷା ହଉଛି କୁଆଡେ ଯିବ ଯେ।
ନା ହଠାତ୍ କିନା ବର୍ଷା ଉଠଉଛି ଧୂଳି ମୂଳି କରିଦଉଛି ଏକାଥରେ ନାକେଦମ।
ଯାଇଥିବ ଯଦି ମାନେ ଯାଇଁକି ପୁରା ହଇରାଣ ହେଇକି ଆସିବ ସିଏ ବି ଆଉ ଗୋଟେ କଥା। ସବୁଠାରୁ ବେଷ୍ଟ ଲା ଘରେ ରୁହ ଖାଇକି ପିଇକି ମଜାମସ୍ତି କର ଫ୍ୟାମିଲି ସହିତ ଟାଇମ ସ୍ପେଣ୍ଡ କର ଠିକ୍।
କେତେ ରହିବୁ ଘରେ କେତେ ବୋରିଂ ମତେ ଲାଗେ ଯେ ଲ
ହଁ ଏଟା ବି ଗୋଟେ କଥା। ଘରେ ରହିଲେ ବି ବୋରିଂ ଲାଗିବ ଯେତେ ଘରେ ରହିଲେ ବି ଅଧିକ ବୋରିଂ ଲାଗିବ। ଆଉ ତମର ସଲାଣି ଲଞ୍ଚ କଣ ଥିଲା ଆଜି?
ଆଜି ଖାଇଥିଲୁ ଭାତ ଡାଲମା ଆଳୁ ଭର୍ତା ଶାଗଭଜା ପାମ୍ପଡ଼।
ଆଛା ଆଛା ଭଲ ଆଉ କଣ।
ଆପଣ?
ନାଇଁ ନାଇଁ ଆମର ଆକ୍ଚୁଆଲି ଟିକେ ପଖାଳ ଥିଲା ଖାଇବୁ ବୋଲି ତ ଖାଇନୁ ପଖାଳ। ଏଇ ଖାଇବୁ ଆମର ଯୋଉ ଭଉଣୀ ସେ ଆସୁଛି ତ ବାହାରୁ। ସେ ଆସିଲେ ସବୁ ମିଶିକି ଖାଇବୁ ବୋଲି ବସଚୁ ସେ ଆସିଲେ ଖାଇବୁ ଆଉ। ଆଛା ଆଛା ଆଉ ଯିବ କୁଆଡେ ବୁଲା ବୁ ପ୍ଲାନିଂ କଣ କରାହେଇଚି କୋଉ ମନ୍ଦିର?
ଜଗନ୍ନାଥ ମନ୍ଦିର ଆଉ ଆଉ କୋଉଠି ତାରିଣୀ ମନ୍ଦିର ଏମିତି ଆଉ। ପ୍ଲାନ୍ କରୁଚୁ ମ୍ୟାଡ଼ମ୍ କିନ୍ତୁ ହେଲେ କଣ ହବ ଏଇ ଖରା ବର୍ଷା ପାଇଁ ଯାଇଉନି। ପାଗ ଟା ଖାଲି କାଉଁଳେଇକି ରଖିଲେ ସେତିକିରେ କାଫି କି
ଗାଉଁଳିଆ ପାଗଟା ଦରକାର ଆକଚୁଆଲି ଯୋଉ ରଜ। ପାଗ କୁଅନ୍ତିନି ସେଇ ପାଗ ଟା ଦରକାର ସେଇ ପାଗ ହେଲେ ମଜା ଆସିଯିବ।
ନିଶ୍ଚିତ ନହଲେ କି କିଛି ନାହିଁ ଟିକେ ଯଦି ବି ବୋର ହୁଏ ଯାଇକି କଲେଜ ଆଡେ ଟିକେ ଯିବି ବସିବି ପଳେଇ ଆସିବି।
ଆଛା ଆଛା ସିଆଡେ ଯାଇଁକି ସବୁ ଏମିତି ବସ କି ମାନେ ଚାରଟାବଳିଆ?
ଚାରଟା ଚାରି ପାଞ୍ଚ ଜଣ କିଛି। କଲେଜ ସାଙ୍ଗ ଥାଉ ଆଗରୁ କଥାବାର୍ତ୍ତା ହଉ ଅନ୍ଧାରେ ଆଉ ନହଲେ କିଛି ନାହିଁ।
ଯା ହୋଉ ଭଲ ଆଉ କଣ।
ଆମେ ନହନେ ଆମ୍ବ ଗଛ ମୂଳ ହୁଁ ଆମ୍ବ ଗଛ ଥାଏ। ସେଇଠି ସବୁ ଆମ୍ବ ଗଛ ତଳେ ହେଲା ନନେ ପଳେଇବୁ ଆହୁରି ଭିତରକୁ। ଆମ୍ବ ଗଛ ବସିବୁ ଯୋଉ ଥଣ୍ଡା ପବନ ଲାଗୁଥିବ ପୁରା ଶାନ୍ତି।
ନାଇଁ ସିଏ ବି ଗୋଟେ ବଢିଆ ମଜା ନା ସେଇ ଯୋଉ ମାନେ ସାଙ୍ଗମାନାନଙ୍କ ସ ଯାଇଁକି ବସିବାରେ ବଢିଆ ଲାଗେ ଆମେ ବେଶୀ ଆମେ। ବେଶୀ ଯେମିତି ବସୁ ଆଗରୁ ଏବେ ତ ଆଉ ଟାଇମ ହଉନି ଆଗରୁ ଆମେ ସବୁ ଯେତେବେଳେ ବସୁ। ତୁ ଯାଇଁକି ଏମତି ଆମେ ଆମେ କୋଉ ଟାଇମରେ ବସୁ କହିଲ? ଆମେ ଅ ଆମ୍ବ ହେଲା, ଆମ୍ବ ସିଜନ ହେଲା, କୋଳି ସିଜନ ହେଲା ମାନେ ଯୋଉ ସିଜନ ଏଗୁଡା ସବୁ ମିଳୁଥାଏ। ସେତବେଳେ ଯାଇଁକି ଆମ ବାଡି ପଟେ ବିଲ ହେଲା ସେ ବିଲ ପଟେ ଟେ ଯାଇଁକି ସବୁ ବସୁ ବସିକି ବଢିଆ ସବୁ ସେଗୁଡା ସବୁ ପାଗ ବନଉ ଖାଉ ସବୁ ଆଉ। ଆମେ ବଢଆ ସେମତି ହଁ ଗାଁ ପିଲା ସବୁ ମିଶିକି ଆମେ।
ଆମ ଏରିଆରେ ଏଠି ଗାଁ ଫା କିଛି ନାହିଁ ଆମର ଯୁଆଡେ ତ ଯିବୁ ଖାଲି ଚାରିଆଡେ ଘରେ ଦେଖିବୁ।
ହଁ ବିଲ୍ଡିଙ୍ଗ ଗୁଡା ଠିକ ଠିକ।
ଇଁ ଆଉ ଗରମ ତ ପ୍ରବଳ ଆଉ।
ସେଇଥିପାଇଁ ତ ଅଧିକ ଗରମ ତମ ସେପଟେ ଆମ ଏପଟେ ବି ଗରମ। କିନ୍ତୁ ଏଇଟା ଯେ ମାନେ ରାତି ହେଲେ ଟିକେ ଶାନ୍ତିରେ ଶୋଇପାରିବୁ ଥଣ୍ଡା ଲାଗିବ ଯୋଉ। ପବନ ଦଉଥିବ ତାପରେ ବି ବିଲ ଏରିଆ ଆମ ଘର ଟା ପୁରା ନଈ ପାଖରେ। ତ ଆଉରି ମାନେ ବଢିଆ ସେଥିପାଇଁ।
ହ ମୋର ଏଠି କଣ ନା ଡେଲି ରାତିରେ ଏଠି। ବାଲି ସବୁବେଳେ ବୁହା ବୁହି ଚାଲଚନ୍ତି ଡେଲି ଗାଡି ଯାଉଚି। ଆ ଗାଡ଼ି ସବୁବେଳେ ଗଲେ ଗରମ ଉଠିଲା ଆଉ ମାଇନିଂ ଟ୍ରକ୍ ବି ମଝିରେ ମଝିରେ ଯାଉଚି। ଗଲା ଆଉ। ତାପରେ ଏ ସିି ଏ ସି ବି ଏଠି ଚାରିପଟେ ଲଗେଇ ଦଉଚନ୍ତି। ଆ ସେମାନେ କଣ କରୁଚନ୍ତି ନା ଗରମ ଗ୍ୟାସ ଗୁଡା ପଦା କରୁଚନ୍ତି ଫଳରେ ଆମେ ଯୋଉ ଫ୍ୟାନ ଲଗଉଚୁ। ସେ ଜମା ବୁଲୁ ନା
ଠିକ ଠିକ ସେଇଟା ଗୋ
ଗରମରେ ସିଜୁଚୁ ଆଉ ଆ ତାପରେ ଅଦା କବାଟ ଖୋଲିକି ଯଦି ଶୋଇବୁ ମଶା ଆଉ ଜମା। ଫୁଟେଇ ଚାଲିବେ ବସିକି ନା। କବାଟ ଖୋଲିକି ଶୋଇଲେ ଭଲ ଲାଗେ ଏଠି ନାଇଁ ଆମେ ଖଟ ଉପରେ ସବୁ ବସଉ ନା ଆମ ଘର ବି ଉଞ୍ଚା ଅଛି ସାପ ପଶିବାର ବି ଡର ନାହିଁ। କିନ୍ତୁ ଏଇ ମଶା ପାଇଁ ସବୁଠୁ ବିପଦ।
ହଁ ହଁ ଆମର ପୁରା କଣ କହିଲ ଆମର ମାନେ ବିଲ ଏ ଏରିଆ ନଈ ଏରିଆ ବୋଲି ସାପ ଏଠି ଭରପୁର ମାତ୍ରାରେ ଆମ।
ହଁ ଏଇପା ହଉ ଯେତେ ନେଚର ସେତେ ଡେଞ୍ଜର୍।
ସେଇଟା ବି ଠିକ କଥା ହଁ ସିଏ ବହୁତ ସାପ।
ରେ ବସିବୁସାନ୍ତି ଦେଖି ଜାଣିିନଥିବେ କୋଉ ପୋକ ଥିବ କଣ ଥିବେ ଆପଣ ଜାଣିନଥିବେ ସେ ବିପଦ
ବହୁତ ବଡ ହଁ ସେଇଟା ତ କଥା ସେଇଟା ତ ଗୋଟେ ବହୁତ ବଡ ମାନେ ଇଏ କଥା। ମାନେ କଣ କହିଲ ଆମ ଏପଟେ ହେଲା ଅ ଏଇ ଯୋଉ ଏଇ ପାଗରେ ତ ନର୍ମାଲ ଚଳିବ ଟିକେ ବର୍ଷା ହେଲା ମାନେ ଘରେ ଘରେ ସମସ୍ତଙ୍କର ନିହାତି ଗୋଟେ ଗୋଟେ ସାପ ପ କିଏ ପଶିଥିବେ ଆମ ଘରେ ଏଇ ଦିନ ଏଇ କିଛି ଦିନ ତଳେ କହୁଛି ଯୋଉ ବର୍ଷା ହଉନଥିଲା? ଆମ ଘରେ ଗୋଟେ ଚିତି ସାପ ପସିଥିଲା ସେ ମୋ ବାପାଙ୍କୁ କାମୁଡିଲା। ତାପରେ ଏବେ ହିଁ ରିସେଣ୍ଟ ଗୋଟେ ନାଗସାପ
ଓହୋ ଆଉ ଘର ତଳୁଆ ଅଛି କି ମ୍ୟାଡ଼ମ୍?
ନାଇଁ ନାଇଁ ଘର ପୁରା ଉଞ୍ଚା ଘର ଆମର ଏଇ ବନ୍ୟା ପାଣି ଆସ ସେନା ସେଥିପାଇଁ ଘର ଆମ ଏପଟେ ସବୁ ପ୍ରାୟ ଉଞ୍ଚା ଉଞ୍ଚା ଘର। ମାନେ ଆମେ ପୁରା ନଈ ପାଖ ବୋଲି ବନ୍ୟା ଯେତେବେଳେ ହୁଏ ଏବେ ତ ହଉନି ଆଗରୁ ଯୋଉ ହଉଥିଲା।
ଆଜ୍ଞା।
ସବୁ ମାନେ ଉଞ୍ଚା ଉଞ୍ଚା ଘର ସେଟା ପାଇଁ କିଛି ନୁହଁ କିନ୍ତୁ କଣ କହିଲ ବର୍ଷା ଟିକେ ହେଲା ମାନେ ବିଲ ବିଲରେ ଯୋଉ ସେ ସବୁ ତାଙ୍କ ଗାତରେ ପାଣି ପଶିଲେ ସେ କୁଆଡେ ଯିବେ? ମାଡି ଆସିବ ନା ସବୁ ଆଉ ହୁଁ ସିଏ ସବୁ ଯୋଉ ପଳେଇ ଆସୁ ଛନ୍ତି ଏଇ କିଛି ଦିନ ତଳେ ପରା ମୁଁ ଆମେ ଦା ଦାଣ୍ଡ ରେ ବସିଥିଲୁ ସବୁ ଏମିତି ସେ ନାଗ ସାପ ଟା ପୁରା ବାହାରିଲା ସବୁଠୁ ଖୋଳା ହେଲା ବେଳକୁ ଡକା ହେଲା ଯେତେବେଳେ ହେଲ୍ପ ଲାଇନ ବାଲା ଆସିଲେ ଦିଟା ବାହାରିଲେ। ସେଇଟା ଗୋଟେ ଭାରି ହୁଁ କୁହନ୍ତିନି ମାନେ କୁହନି କୁହନି ସେ ପୁରା ଏଇ ଯୋଉ ସାପ ଫାପ ସବୁ ଡେଞ୍ଜର ଡେଞ୍ଜର ହଉଛି ଏଇ ଦିନ ପାଇଁ।
ଓହୋ ସେ ଖାଲି ସ ସ ହଉଥିବେ ଯୋଉଠି ରହିଥିବେ ଜଣା ପଡିଯିବ ଯେ
ମାନେ ସିଏ ହଁ ଜଣା ତ ପଡିଯିବେ ପଡିଯିବେ କିଛି ଜାଣି ପାରୁନଥିଲା ନର୍ମାଲ ଢମଣା ବୁଲୁଛନ୍ତି ବହୁତ ଗୁଡେ ଆଉ ଚିତି ଫିତି ସବୁଦୁନିଆ ବୁଲୁଛନ୍ତି ଧମଣା ଭାବିକି ତାକୁ ଇଗନୋର କରୁଥିଲେ ଯେତେବେଳେ ଫଣା ଟେକିକି ଗୋଟେ ବିଲେଇ ସହିତ ମାନେ ତାଙ୍କର ଲାଗିଲା ସେ ବିଲେଇ ମାନଙ୍କ ସହିତ ଭାରି ଝଗଡା ଲଗାନ୍ତିନି ସେତବେଳେ ଲଗେଇଲା ସେଉଠୁ ଡାଉଟ୍ କରିକି ଧରିଲା ବେଳକୁ ନାଗଟା।
ହଁ ପୁରା ତା ପଛପଟେ ଆଖି ସିମ୍ବଲ ନହେଲେ ଗୋଟେ ତ୍ରିଶୂଳ ଭଳିଆ ସିମ୍ବଲ ହେଇଥିବ ସେ ଆଖି ହେଉଛି ଜାଣିଦେବେ ସେ ନାଗ ଜାଣିିକି।
ଆରେ ହଁ ଯେ କିନ୍ତୁ କଣ କହିଲ ସିଏ ସବୁ ସାପ ମାନଙ୍କର ଏମିତି ନଥାଏ। ତାଙ୍କର ସବୁ ଅଛି କଣ କହିଲ ଡିଫରେଣ୍ଟ ଡିଫରେଣ୍ଟ ହଁ ହଁ ସେଇଟା ସେଇଥିପାଇଁ। ତ ସେ ଏଇ କିଛି ଦିନ ତଳେ ପରା ଏଇ ଯୋଉ ବୋଡା ଚନ୍ଦନ ବୋଡା ଜାଣିଥିବ?
ହଁ ବଢା ସାପ ଜାଣିଛୁ।
ସିଏ ବହୁତ ବିପଦ ଜନକ ମାନେ ସିଏ କାମୁଡିବେ ମାନେ ସାଙ୍ଗେ ସାଙ୍ଗେ ମରିବେ।
ମା ବା ଆମର ଜଣେ ଏଇଠି ଥିଲା ତାକୁ କାମୁଡି ଦେଲା ପୁରା ପତଳା ହେଇଗଲା ବ୍ଲଡ ଗୁଡା ଚାଲିଗଲା ନା। ତା ଆଙ୍ଗୁଠି ଅଧା କାଟିଦେଲେ।
ହଁ ଭଗବାନ। ସେ ପୁରା ମାନେ କଣ କହିଲ ଯଦି ମାନେ ଯଦି ବିଷ ବି ଯାଇନି କି କହିନି ସେ ଯଦି ଗୋଡକୁ ବି କାମୁଡିବେ ଗୋଡ ପୁରା ତମର ଯୋଉ
ହୁଁ ହଁ। ଆପଣଙ୍କ ବାପାଙ୍କ କାମୁଡିଥିଲା କିଛି ଭଲ ହେଲେ ନା ଆଉ
ହଁ ସିଏ ପୁରା କଣ ହେଇଛି କହିଲ ବର୍ଷା ସେଦିନ ପ୍ରବଳ ରାତି ରେ ହଉଥିଲା ଜୋରେ ବହୁତ ଜୋରେ ବର୍ଷା ହଉଥିଲା ହେଲା। ହଉଥିଲା ଯେତେବେଳେ ସିଏ ତାର କଣ ହେଇଛି ଆମ ବାଡି ପଟ ଯଉ ଗେଟ୍ ଅଛି ସେ ଗେଟ୍ ପାଖରେ ଆିକି ଚାପିକି ଶୋଇଛି ସେ ଘର ଭିତରୁକୁ ପଶିବା ପାଇଁକ୍ଚୁଆଲି ଟଏ କରୁଥିଲା ମୋ ବାପା ରାତିରେ ଯେତେବେଳେ ଆସିଲେ କବାଟ ସେଠୁ ଖୋଲିଦେଲା ବେଳକୁ ସାପଟା। ସେଥିରେ କଣ କରୁଥିଲେ ନା ମୋ ବାପା ତା ପଛପଟୁ ଆସି ଆମ ଘର ଆଡକୁ ମୁହଁ କରିଥିଲା ଭିତରକୁ ଆସିବ ବୋଲି ହେଲା। ସେଠୁ ବାପା। ବାପା ତାଙ୍କର କଣ କଲେ ନା ସେପଟ ପଟେ ଯାଇକି ପଛପଟେ ତା ଉପରେ ଗୋଟେ ଅଖା ପକେଇ ଦେଲେ ତାକୁ ଯେମିତି ଧରି ପକେଇବେ ନହେଲେ ଯୋଉ ଚିତିଟା ନା ଛୋଟ ଚିତିଟା ହେଲା ସେୋଠୁ ସେ ଆଉ ଘର ଭିତରୁ ଯଛନ୍ତିି ପଶିବନି ବାବା ତହେଲେ ତାକୁ ଧରି ପକେଇବାକୁ ତା ଉପରେ ଅଖଟା ପକେଇ ଦେଲେ ସିଏ ମୋ ବାପା ଜାଣି ପାରିଲେନି ତା ସେ ବାପା ହେଲେ ସେ ମୁଣ୍ଡ ଟାକୁ ବି ଧରିଛନ୍ତି ଆଉ। ସେ କିନ୍ତୁ ବୁଲି ଯାଇଛି ହେଲା ବୁଲି ଯାଇ ଯେତେବେଳେ ଦେଖିଲା ବେକୁ- ତା ମାନେ ତା ମୁଣ୍ଡ ଟା ଅଛି ବାପା ଯୋଠାକୁ ଧରିଛନ୍ତି ଲାଞ୍ଜ ଟାକୁ ସେ ସେଠୁ ବୁଲି ପହିଲା ବୁଲି ପଡିକି ଯେମିତି ବାପାଙ୍କ ହାତରେ ଆଉ କମୁଡି ପକେଇଲା ଆଉ। ମୁଁ ହେବ ସାଙ୍ଗେ ସାଙ୍ଗେ ମେଡିକାଲ ପଳେଇିଲି ସାଙ୍ଗେ ସାଙ୍ଗେ। ସେଠୁ ମାନେ ଗଲେ ବି କିଛି ସେଟା ଗୋଟ ସେଟା ବିଷ ଲେସ୍ ଥିଲା ମାନେ ବିଷ ହଇ ନଥିଲା ସେଟା।
ପାଞ୍ଚ
ଆଉ ସେଥିପାଇଁ ବେଶୀ କିଛି ହେଲାନି କିନ୍ତୁ ଏହାୟ ମାନେ ଆମ ଏଠି ଘରେ ଘରେ। ମାନେ ସେଠି ଶିା ପୁରା ନର୍ମାଲ ହେଇଗଲାଣି ସାପ ଆମ ମାନଙ୍କ ପାଇଁ।
ତାହେ ବ୍ଲିଚି ପାଉଡାର ବ୍ଲ୍ୟା ଫାଇ ପୁରା ରଖ
ସମ ପୁରା ସବୁବେଳେ ଘର ଚାରିପଟେ ସିଏ ତା ମାନୁନାହାନ୍ତିରେ ଏଗୁଡା ସବୁ କହିବା କଥା ସେ ମାନୁନାହାନ୍ତି କିଛି।
ନା ମୁଁ ଯେତେବେଳେ ଏଇ ବର୍ଷା ଦିନ ଆସିବ ମାନେ। ମୁଁ ଆମ ଡ୍ରେନ୍ ଗାଧୁଆରେ ସବୁଆଡ଼େ ମୁଁ ପକାଇ ଦେଇକି ଶୋଇମି। ଓ ହଁ ଆଉ ସେ ସେଇ ବାଟା ଯଦି ପଶିବାକୁ ଚେଷ୍ଟା କରିବେ ନା ମୁଁ ସେଇ ବାଟା ବି ଫେରିଦେ କେତେଥର ପଶେଇବାକୁ ଚେଷ୍ଟା କରନ୍ତି ମୁଁ ଫିନାଇଲ୍ ରଖିଛି ମାନେ ପକେଇକି ମାନେ ସେ ପଳେଇବେ ସେ ମରି ତ ଯିବେ ଡାଇରେକ୍ଟ ଆଉ।
ଠିକ ଆଉ ସେ ଯୋଉ ଅ
ଜୀବନଠ ର।
ନାଇଁ ମତେ ଭାରି ବଢିଆ ଲାଗନ୍ତି ମାନେ ଦେଖିବା ପାଇଁ ବହୁତେ ଭଲ ଲାଗନ୍ତି। କଣ ନା ମାନେ ମୁଁ ଥରେ ଏମିତି ବସିଥିଲି ଛୁଆ ବେଳେ ଛୁଆ ବେଳେ ମାନେ ପ୍ଲସ୍ ଥ୍ରୀ ଟାଇମରେ ମବ ସେଠୁ ବାଡି ପଟେ ଏମିତି ଖରା ଦିନ ବସିଛି ଚେୟାର ପକେଇକି ସିଏ ଆସିକି ଗୋଟେ ସା ଆସିକି ମୋ ଚେୟାର ଉପରେ ଏମିତି ଗୁଡେଇ ହେଇ ହେଇ ହେଇ ସେ ଚଢ଼ିଲାଣି। ଚିଆର ଉପରକୁ ହେଲା ମାନେ ମତେ ଏତେ ମୁଁ ମୁଁ ଜାଣି ପାରୁନଥିଲି ଫାଷ୍ଟ। ମତେ ସେ ଗୋଟେଏ କଥିଲା ଆ ସାପ ଚଲିଲଣି ମାନେ ଆଉ ହେଇ ଡ ଡେଇଁମେଇଁକି କଆଡେ ପଳେଇଥାନ୍ତା। ମୁଁ ମୋର ସେଇଠି ବସିକି ଚେୟାର ଉପରେ ଚଢିଗଲି। ଚଢିକି ତାକୁ ଏମି ତଳୁକୁ ଅନଉଛି। ଆଉ କେତେ ବାଟ କେତେ ଉପରକୁ ଚଢିବୁ ତୁ। ମତେ କାହିଁକି ମତେ ମାନେ ଗୋଟେ ଇଣ୍ଟରେଷ୍ଟ୍ ଆସେନି ମାନେ ଦେଖିବାର ସେଇଟା ମତେ ସାପ ମାନଙ୍କୁ ଦେଖିବା ପାଇଁ ଭାରି ଭଲ ଲାଗେ। ମୁଁ ଦେଖ୍
ମୁଁ ମୁଁ ସାପ ଜୀବନଠୁ ଡର। ଆମେ ଦେଖିବୁ ମାନେ ଦୌଡିବି କସି।
ଆରେ କୁଅନି ମାନେ ଆକ୍ଚୁଆଲି ମାନେ କଣ କହିଲ ସେମାନେ ବହୁତ ବିପଦଜନକ କିନ୍ତୁ ଏୟା ଆମେ ଯଦି ତାଙ୍କୁ କିଛି ନ କଲେ ସେ କିଛି କରିବେନି କିନ୍ତୁ ଏହା ସେମାନେ କନ୍ସିଅସ୍ ହେଇକି କାମୁଡି ଦିଅନ୍ତି।
ହୁଁ ସିଏ ମୁଁ ତାଙ୍କୁ, ଆଉ ବଲୁରୀ, ଏ ଆଉ କଣ ହିଙ୍ଗୁଳା ପୋକ ଏଇଗୁଡା ସବୁ ଭାରି ବିପଦ। ଏ ବଲୁରୀ ଦେଖିବି ମାନେ ମୁଁ
ଏପଟେ ଜାଣିଥିବ ଗୋଟେ ମନ୍ଦିର କୁଆଁସ ମଙ୍ଗଳା ଅଛି ଜାଣିଥିବ।
ନାଇଁ ନାଇଁ ନାଇଁ।
ଆମ ଏପଟେ ଅଛି କୁଆଁସ ମଙ୍ଗଳା ଗୋଟେ ଜାଗା। ସେଠି ମାନେ କଣ କହିଲ, ସେଠି ହିଙ୍ଗୁଳା ମାନଙ୍କର ପୁରା ମାନେ କଣ କହିଲ? ପ୍ରବଳ ହିଙ୍ଗୁଳା ସେଠି ହେଇଛନ୍ତି ହେଲା। ସିଏ ଥ ସେଠି ମେଳା ପଡେ, ପଣା ସଂକ୍ରାନ୍ତି ଟାଇମ୍ ରେ। ବଡ ମେଳା ପୁରା ବହୁତ ଏରିଆର ଲୋକ ସେଠି ତା ଉପରେ ଡିପେଣ୍ଡାଣ୍ଟ ହେଲା ଆସନ୍ତି। ସେଉଠୁ କଣ ହେଇଛି ନା ଆଉ କିଏ ଚାପିକି ଛୁଆ ସବୁ ମାନେ ମଜାରେ, ତାକୁ ଗୋଟେ ଟେକା ପକେଇ ଦେଇଛନ୍ତି।
ଆଚ୍ଛା ଆଚ୍ଛା ହଁ ହଁ।
ବହୁତ କେତେ ତିନି ଚାରି ଜଣ ଲୋକଙ୍କର ମାନେ ପୁରା ଇଏ ହେଇଯାଇଥିଲା। ତାପରେ ବହୁତ ସିରିଏସ୍ ହେଇକି, ନାଇଁ ନାଇଁ ସିଏ ସିରିଏସ୍ ହେଇକି କଣ କହିଲ ପୁରା ସିରିୟସ୍ ହେଇକି ସେମାନେ ମେଡିକାଲରେ ଆଡ଼ମିଶନ୍ ନେଇଥିଲେ। ଆଉ ବି ବହୁତ ଲୋକ ଙ୍କୁ କାମୁଡିଲା। ଛୋଟ ଛୋଟ ଛୁଆ ଗୁଡା ଏତେ ମାନେ ଏମତି ହଉଥିଲେ ଯେ ମଝିରେ ଥରେ ବହୁତ ଦିନ ତଳେ।
ଭାରି ବିପଦ। ସି କଥାରେ ବି ତାକୁ କୁହନ୍ତି ଯିଏ ଯଦି ତୁମେ ଯାତ୍ରା କରୁଥିବା ସମୟରେ ଯଦି ସିଏ ପଶିକି ପଳେଇବ ତାହେଲେ ଶୁଭ। ଯେଉଁ ପୋକ କାମୁଡିଲେ ବିପଦ। ସିଏ କାମ ମୁଁ ସେଗୁଡା ଭାବୁନା ବି। ବିପଦ ମାନେ ବିପଦ ସଇଲା। ତାକୁ କୋଉ ହିସାବରେ ଶୁଭ ମାନିବି ତାକୁ‌। ମୁଁ ସେଇ ଯୋଗୁ ସେଗୁଡା ମାନେନା ମୋତେ ଡର ମାନେ ମୁଁ ଦୌଡିବି ସାଙ୍ଗେ ସାଙ୍ଗେ। ବଲୁୁରୀ ତ ମୋର ଯୋଉ ମୁଁ ବଲୁୁରୀ ଜାଣିଛି ତାଙ୍କୁ ମାରିବାର କାଇଦା। ରାତିରେ ଲଗେଇଦେବି ନି-ନିଆଁ ଲଗେଇଦେବି ସଇଲା ମରିଯିବେ ସଇଲା। ଦିନରେ ମୁଁ ଜାଣି
ଆଚ୍ଛା ଆଚ୍ଛା। ମାନେ ରାତିରେ ନିଆଁ ଲଗେଇଦବ ମାନେ କେମିତି?
ମୁଁ ହେଲା ଆଗରୁ ବାଡ଼ିରେ ଆମର ତରାଟ ଗଛ ହୁଏ। ଆ ତରାଟ ଗ ଫୁଲ ତୋଳିବି ନା ଆଙ୍କ ବଲୁରି ଫୁଟା କାମୁଡ଼ିବି ଠାକୁର ପୂଜା ହେଲାବେଳେ ନଜର ତ ଦେଇଥିବି। ରାତି ରାତି ହେଇଯିବ ଆଠଟା ନଅଟା। କିରୋସିନ୍ ଆଗ ଗୋଟେ କନାରେ ଗୁଡ଼େଇ ଦେଇକି ତାକୁ ନେଇକି ଲଗେଇଦେବି ସଇଲା। ଜ ଜଳି ଜଳିକି ମରିଯିବେ ସବୁ। ଆ ବିପଦ ଏମାନଙ୍କୁ ଛାଡି ବି ହଉନି ଆ କାମ ତ କରିବି ନା। ଏଇ ଆଙ୍କୁ କିଏ ଏଲା ଜଗିବ ଆଙ୍କୁ। ଦେ ସେଇଠୁ ହଟେଇ ଦିଏ କସି।
ନାଇଁ ସେମାନଙ୍କୁ ମାନେ କିଛି କରିହବନି କି।
ନା ବା ସେ କାମୁଡିବେ ଯଦି ପୁରା ମୁହଁଟା ଫୁଲେଇ ଦେବେ ଏକାଥରେ। ଏତେ ବିଷାକ୍ତ ସେମାନେ।
ଜିଏବି କରିଦେ